ହ୍ୟାଲୋ। ହଁ ହ୍ୟାଲୋ।
ହଁ।
ହଁ ଦିଦି ନମସ୍କାର।
ନମସ୍କାର ମୋ ଆବାଜ ଆସୁଚି ଆପଣଙ୍କୁ?
ଆଜ୍ଞା ଭୋ ଆସୁଚି ଆସୁଚି। ଆଉ ଦେହ ଫା ଦିଦି ଏବେ ଭଲ ଅଛି ନା?
ଆଜ୍ଞା ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି କୁହନ୍ତୁ?
ହଁ ମୁଁ ତ ଏବେ ବୋହୁତ ଭଲ ଅଛି। ପ୍ରାୟତଃ ଭଲ ଅ ସେ ଆପଣ ଘର ଲୋକଙ୍କର ସମସ୍ତଙ୍କ ଦେହପା ଭଲ ଅଛି ନା ଟିକେ କହିବେ ସେ ବିଷୟରେ? ହୁଁ
ହଁ ହଁ ଭଲ ଅଛନ୍ତି ସମସ୍ତେ ଭଲ ଅଛନ୍ତି।
ଆଜ୍ଞା। ଆଉ ଆପଣ କଣ ଆଜି ସକାଳୁ ଖିଆ ପିଇଆ ଆଜି କଣ ହେଇଚି?
ଆଜି ସକାଳୁ ଆମର ତ ଓଡିଆ ଘରର ଲୋକଙ୍କର ବେଶୀ ପଖାଳ ଉପରେ ଅଧିକ ଥାଏ ଧ୍ୟାନ ସେଥ ସେଥିପାଇଁକା ମୁଁ ସକାଳୁ ଖାଇଥିଲି ପଖାଳ
ହ
ଆଉ ପୋଟଳ ଆଳୁ ଭଜା ଆଉ ଆଜି ଯେହେତୁ ପୁର ବୁଧବାର ଥିଲା ତ ଅଣ୍ଡା ଭଜା ଖାଇଥିଲି!
ଏଇ ସବୁ ଜିନିଷ ତାହେଲେ ଆଜି ଖାଇଛନ୍ତି, ଆଉ ଆପଣଙ୍କ ଏରିଆରେ ସବୁ ଚାଷ ବାସ କଣ କେମତି ହଉଛି ଆମ ଏରିଆରେ ଯେପରିକି, ପ୍ରାୟତଃ ଏବେ ବର୍ଷା ଦିନ ସକାଶେ ପ୍ରାୟତଃ ପୋଟଳ ଆଉ ଭେଣ୍ଡି ଯେପରିକି ଆମର ଜହ୍ନି କଲରା ଏସବୁ ଜିନିଷ ବହୁ ମାତ୍ରାରେ ହେଇଛି, ବହୁ ମାତ୍ରା ହବା ଦ୍ଵାରା ଆମ ଘର ପାଖାପାଖି ଲୋକମାନେ ତ ପ୍ରାୟତଃ ବହୁତ ମାତ୍ରା ମାତ୍ରରେ ବି ପଇସା ବି ମଧ୍ୟ କମଉଛନ୍ତି ଯେପରିକି ପୋଟଳ କିଲୋ ଚାଳିଶ ଭେଣ୍ଡି କିଲୋ ବି ମଧ୍ୟ ଚାଳିଶ! ଏସବୁ ବହୁତ ରେଟ ରହୁଛି, ପାଖାପାଖି ବହୁ ମାତ୍ରାରେ ବି ତାଙ୍କର ବିଲୁରୁ ବି ମଧ୍ୟ ବାହାରୁଛି ସେ ସବୁ ଜିନିଷ ନରିବା ଦ୍ଵାରା ବହୁ, ମାତ୍ରାରେ ପଇସା ବି ମଧ୍ୟ କମାଉ ଆପଣଙ୍କ ଏରିଆରେ ସବୁ କଣ ଏବେ ଚାଷ ଚାଷ ବାସ କଣ ଲାଗିଛି କି?
ସବୁ ଚାଷ ଆପଣ ଯାହା କହିଲେ, ବର୍ଷା ଦିନିଆ ଆମର ବର୍ଷା ଦିନିଆ ପରିବା ତ ଯାହା ଆ ଲାଗିବା କଥା ଯେମିତି ଆପଣ କହିଲେ ହିଡି ଜହ୍ନି ଛଚିନ୍ଦ୍ରା ତାପରେ ଉ ଉ କାକୁଡି ଆଉ ତା ସହିତ କଣ ବାଇଗଣ ଏଇ ସବୁ ଚାଷ କରାଯାଉଛି ଆଉ ଆମ ଉ ଏପଟ ଏରିଆରେ ବେଶୀ ପାନ ଚାଷୀ ଥାନ୍ତି ଧାନ ତ ଯାହା ହୁଏ ହୁଏ ପରିବା ଚାଷ ଅପେକ୍ଷା ଏପଟେ ପାନପ ଜାଣିଛନ୍ତି ନା ପାନ ତ ଜାଣିଥିବେ ଯୋଉ ହଁ ପାନ ବେଶୀ ଚାଷ କରନ୍ତି। ଏପଟେ ଆମର ପୁରୀ ସାଇଡରେ ବେଶୀ
ଆଜ୍ଞା ଆଉ ଆପଣଙ୍କ ରଜ ଟା କେମତି କଣ କଟିଲା ମୋର ତ ପ୍ରାୟ ରଜ ବହୁତ ଭଲ ଭାବରେ କଟିଲା ଆପଣ କେମିତି କଣ ରଜ କଟିଛି ଟିକେ କହିବେ?
ଆ ରଜରେ ମୁଁ ତ ସେମିତି କୁଆଡେ ବୁଲିଯିବାର ସେମିତି ଯୋଜନା କରିନଥିଲି ରଜ ରେ ଜେହେତୁ ଖରା ବହୁତ୍ ହଉଥିଲା କିନ୍ତୁ ଘରେ ରହିଲି ଯେତିକି ବି ରହିଲି ଭାଇ ଭଉଣୀ ମାନଙ୍କ ସହିତ ଆଣ୍ଟି କେ କଣ ମଜା ମସ୍ତି କଲୁ ତାପରେ ତାସ ଖେଳ ହେଲା ପିଠା ପଣା ବି ଦେଇଥିଲା। ଆଉ ନୂଆ ଡ୍ରେସ ପିନ୍ଧିବାର ଝିଅ ମାନଙ୍କର ତ ନୂଆ ଡ୍ରେସ ପିନ୍ଧିକି ଜବାଜ ହବାର ଅନୁଭୂତି ଟା ନିଆରା ଥାଏ ଏଇଭଳି
ମୋର ତ ପ୍ରାୟ ପ୍ରଥମର ରଜ ପ୍ରାୟତଃ ଆମ ଘର ପାଖରୁ ପ୍ରାୟତଃ ଚାଳିଶ ରୁ ପଇଁଚାଳିଶ କିଲୋମିଟର ହବ ଜାଣି ବାବା ଧବଳେଶ୍ଵର ମନ୍ଦିର ପାଖାପାଖି ପ୍ରଥମ ଦିନ ବାବା ଧବାଳେଶ୍ୱରଙ୍କ ମନ୍ଦିର ପାଖକୁ ଗଲୁ ସେ ଏଠାରେ ମଧ୍ୟ ବ ବହୁତ ବଡ ନଈ ବି ମଧ୍ୟ ଦେଖିଲୁ ନଈ କୂଳରେ ଯେହେତୁ ମୋ ଭାଇମାନେ ନେ ଭଉଣୀ ମାନେ ମିଶିକି ଯାଇଥିଲୁ ପ୍ରାୟତଃ ଦଶ ର ବାର ଜଣ ସେଠାରେ ପ୍ରାୟଟ ଟ ବି ମଧ୍ୟ ଝୁଲା ପୋଲରେ ତ ଏବେ ଯିବା ଆସିବା ପାଇଁ ଏ ନାହିଁ ଯିବା ଆସିବା ପାଇଁ କୌଣସି ଲୋକ ମଧ୍ୟ ଯିବା ଆସିବା କରୁନାହାନ୍ତି ସେଥିଲାଗି ଝୁଲା ପୁଲରେ ଖାଲି ଫଟୋ ବି ମଧ୍ୟ ଉଠେଇଛୁ ଫଟୋ ଉଠେଇବା ପରେ ପ୍ରାୟତଃ ଯେପରିକି ନୂଆ ପୋଲ ତଳେ ଏବେ ଯେପରି ବୋଟିଂ ର ସହାୟତା ହେଇଛି। ପାଖାପାଖି ସବୁ ଭାଇ ଭଉଣୀ ମାନେ ମିଶି ବୋଟିଂ ବି ମଧ୍ୟ କଲୁ କରିସାରିବା ପାଖାପାଖି ପରେ ଆମେ ତ ଘରକୁ ବି ମଧ୍ୟ ଆସିଲୁ ଆଉ ଦ୍ଵିତୀୟ ରଜର ତ ପ୍ରାୟତଃ ମୋର ଏମିତି କଟିଲା କି! ଯେପରିକି ପ୍ରାୟତଃ ଆପଣ ଜାଣିଥିବେ ଗୋରଖ ନା ତ ପିଠ ଜଗତସିଂହପୁର ସେଠାକୁ ବି ମଧ୍ୟ ଯାଇଥିଲୁ, ସେଠାରେ ବୁଲାବୁଲି କଲା ପରେ ଅନ୍ନ ଖାଇସାରିଲା, ପରେ ପ୍ରାୟତଃ ମା ସାରଳା ସେଠାକାରାରୁ ପ୍ରାୟତଃ ପାଞ୍ଚ କିଲୋମିଟର ତିନି କିଲୋମିଟର ପାଖାପାଖି ହବ ସେଠାରେ ବି ମଧ୍ୟ ବୁଲାବୁଲି କଲୁ ବୁଲାବୁଲି କରି ଆସିଲୁ ଆଉ ପ୍ରାୟତଃ ତୃତୀୟ ରଜର ଦିନ ବି ପ୍ରାୟତଃ ଆମ ଘର ପାଖକୁ ଯେପରିକି ମହାବିନାୟକ ମନ୍ଦିର ପ୍ରାୟତଃ ପାଞ୍ଚରୁ ଦଶ କିଲୋମିଟର ପାଖାପାଖି ହବ ସେଠାକୁ ଗଲୁ ସେଠାରେ ଯିବା ପରେ ପ୍ରାୟତଃ ଗୋଟେ ପାର୍କ ବି ମଧ୍ୟ ବଡ ପାର୍କ ଥିଲା ସେଠାରେ ବି ମଧ୍ୟ ବୋଟିଂ କଲୁ ଏବଂ ପାର୍କରେ ବି ବୁଲାବୁଲି ବହୁତ ଭଲ କଲୁ ଫଟୋ ଫଟୋ ବି ବହୁତ ତ ଭଲ ଉଠେଇଲୁ ଆଉ ଆପଣ ରଜ ଏମିତି ସବୁ କଟିଛି ଆଉ ଆପଣ ରଜରେ ସବୁ କଣ କଣ ଆମିଷ ଭୋଜନ କରିଛନ୍ତି?
ରଜରେ ଆମିଷ ଭୋଜନ କହିବାକୁ ଗଲେ ତ ମୁଖ୍ୟତଃ ରଜ ଆସିବ ମାନେ ସମସ୍ତେ ମଟନ୍ ଉପରେ ବେଶୀ ଧ୍ୟାନ ଦିଅନ୍ତି କିନ୍ତୁ ଯେହେତୁ ମୁଁ ମଟନ ଖାଏନି ଆମ ମୋ ଘରର ଲୋକମାନେ ଏତେ ମଟନ ବି ପସନ୍ଦ କରନ୍ତିନି ସେଥିପାଇଁ ଆମର ଚିକେନ ବି ଚିକେନ ହେଇଥି ଥିଲା ମାଛ ବି ହେଇଥିଲା ମୋତେ କିନ୍ତୁ ବେଶୀ ଟିକେ ବିରିୟାନୀ ଭଲ ଲାଗେ ଆ ଏ ମାନେ ଚିକେନ ବିରିୟାନୀ ବେଶୀ ଭଲ ଲାଗେ
ଆପଣ ଆପଣଙ୍କର ଖାଦ୍ୟ ଆଉ ଓଡିଆ ଖାଦ୍ୟ ଆପଣଙ୍କୁ ପସନ୍ଦ ଆସେ ନା ଆସେନି?
ହଁ ପ୍ରାୟତଃ ଏବେ ଆମେ ଯେହେତୁ ଚାଷୀ ଘରର ପିଲା ସେଥିପାଇଁ ଆମର ଘରେ ବହୁ ମାତ୍ରାରେ ପଖାଳ ବି ମଧ୍ୟ ଖରା ଦିନରେ ବହୁ ମାତ୍ର ଥରେ ପଖାଳ ବି ହୁଏ ପଖାଳ ହେବା ଦ୍ଵାରା ପ୍ରାୟତଃ ମୋର ବାପା ମାନେ ଯେପରିକି ସେ ଛୋଟ ସେବେଳୁ ବଢି ଆସିଛନ୍ତି ପଖାଳ ସହିତ ଆଳୁ ଚକଡା ହେଉ କି ବଢି ଚୁରା ହେଉ ସେସବୁ ଜିନିଷ ଲଗାଇ ସେ ଖାଇଦେବେ ବହୁତ ଶୀଘ୍ର ଆମେ ସେସବୁ ଜିନିଷ ଖାଇପାରୁନୁ ଯେପରିକି ଆମର ଆଇଁଷ ଟିକେ ନହେଲେ ହବନି ଯେପରିକି ଖାସି ମାଂସ ହେଉ କି କୁକୁଡ଼ା ଯେପରିକି କୁକୁଡ଼ା ଝୋଳ ବି ଏଇ ସବୁ ଜିନିଷ ଆଉ ଏଇ ସବୁ ଜିନିଷ ଆପଣ କଣ କେମିତି କେତେ ଟଙ୍କାରେ ରଜରେ ସବୁ ଡ୍ରେସ କିଣିଥିଲେ? ଆଉ ଆପଣ ଭଲ ସବୁ ମାର୍କେଟ ଯାଇକି ସବୁ କେତେ କେତେ ଟଙ୍କା ଡ୍ରେସ କିଣିଥିଲେ? ତିନି ଦିନ ରଜ ଲାଗି ସେ ସବୁ ଟିକେ କହିବେ
ପ୍ରଥମେ ଛୋଟ ବେଳେ ଯେତେବେଳେ ଆମେ ଛୋଟ ଥିଲୁ ବାପା ଆଣନ୍ତି ଯାହାବି ଡ୍ରେସ୍ ଆଣନ୍ତି ଗୋଟିଏ ଡ୍ରେସ୍ ଆଣନ୍ତି ଆମେ ତିନି ଦିନ ଯାଇ ପିନ୍ଧୁ ତାକୁ ଯେହେତୁ ମ ମଧ୍ୟବିତ ପରିବାରର ଲୋକ ତିନି ଦିନ ତିନି ରଜ ପାଇଁକା ତିନିଟା ଡ୍ରେସ ନୂଆ ଡ୍ରେସ କ ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏନି
ଆଉ ଯାହାର ଆର୍ଥିକ ପରିସ୍ଥିତି ଠିକ୍ ଅଛି ସେମାନେ ଉଁ ଡ୍ରେସ୍ କିଣନ୍ତି ଅଧି ଛୋଟ ବେଳେ କଣ ହୁଏ ନା ବାପା ଯାହାବି ଡ୍ରେସ ଆଣନ୍ତି ହଁ ତାପରେ ଭାଇ ଭଉଣୀ ସମସ୍ତେ ଙ୍କ ପାଇଁ ତ ଡ୍ରେସ୍ କିଣ ଯାଏ ନା ସେଥିପାଇଁ ଏ ଗୋଟିଏ ଡ୍ରେସ ଆଣନ୍ତି ଆମେ ତିନି ଦିନ ତିନି ଦିନ ଯାକ ପିନ୍ଧିବୁ ଆଉ ଏବେ ବର୍ତ୍ତମାନ ବି ମୋର ଚିନ୍ତାଧାରା ସେଇଭଳି ଅଛି ମାନେ ମୁଁ ଏତେ ବ କଣ ତିନି ରଜ ତିନି ଦିନ ପାଇଁକା ତିନିଟା ଡ୍ରେସ୍ ମୁଁ ସେମିତି ଦରକାର କରେନି ପ୍ରଥମ ଦିନରେ ଯାହା ଡ୍ରେସ ପିନ୍ଧିଦିଏ ବାସ ସେତିକି ରେ ହେଇଗଲା ମୋର ରଜ କିନ୍ତୁ ମୋ ଭଉଣୀ ମାନେ ଟିକେ ଜିଦ୍ କରନ୍ତି କି ନାଇଁ ତାଙ୍କର ଟିକେ ଇଚ୍ଛା ଥାଏ ମାନେ ତିନି ଦିନରେ ତିନି ପ୍ରକାରର ଡ୍ରେସ ପିନ୍ଧିବୁ
ଆଜ୍ଞା ଠିକ ଅଛି ମ ଆଉ ଦିଦି ପ୍ରାୟତଃ ଆମ ଘର ପା ପାଖରୁ ପୁରୀ ପ୍ରାୟତଃ ଶହେରୁ ଶହେ କୋଡିଏ କିଲୋମିଟର ପା
ଆପଣଙ୍କର ଘର ଟା କୋଉଠି?
ଆପଣ ଜାଣିଥିବେ ଛତିଆ ମନ୍ଦିର ଆପଣ ଜାଣିଥିବେ ପୁରୀ ଲୋକମାନେ। ଆମର ତ ଘର ପାଖାପାଖି ଛତିଆରୁ ତିନି ରୁ ଚାରି କିଲୋମିଟର ପାଖାପାଖି।
ଆଜ୍ଞା।
ଏଇସବୁ ଜାଗା ଆପଣ ପୁରୀରେ ଆ ପୁରୀ ଯେପରିିକ ମୁଁ ବହୁତ ମାତ୍ରାରେ ପୁରୀ ବି ମଧ୍ୟ ଯାଏ ପ୍ରାୟତଃ ଆମର ସାଙ୍ଗମାନେ ମିଶିଲେ ପ୍ରାୟତଃ ମାସକୁ ଥରେ ବି ମଧ୍ୟ ପୁରୀ ଯାଉ ବହୁତ ମାତ୍ରାରେ ପୁରୀ ଯାଏ ପୁରୀ ଯିବା ମାତ୍ରା କିଏ ଯେପରିକି ମୁଁ ଉଁ ସମୁଦ୍ରରେ ବି ମଧ୍ୟ ବହୁତ ମାତ୍ରାରେ ଗା ଗାଧୁଆଗାଧି କରେ ସମୁଦ୍ରର ପାଣି ସବୁ ବାଜିଲେ ସ ଲୁଣି ପାଣି ବାଜିଲେ ଚୁ ଉପୁରା ଉପୁରି ହୋଇଥାଏ କି ଏସବୁ ବିଷୟରେ ଆପଣ କିଛି ଜାଣିଛନ୍ତି?
ଆ ମୁଁ ଚୁଟି ଉପୁଡେ କି ନାହିଁ ମୁଁ ଜାଣିନି କିନ୍ତୁ କୁ କୁହନ୍ତି ଅ ମୁଁ ଯେତିକି ଶୁଣିଛି ବଡ ମାନେ କୁହନ୍ତି କି ଯଦି କିଛି ଚର୍ମ ରୋଗ ଥିବ ସମୁଦ୍ର ପା-ପାଣିରେ ଗାଧେଇଲେ ସେ ସବୁ ଭଲ ହେଇଯାଏ ବୋଲି। କିନ୍ତୁ ମତେ ଲାଗେ କି ସମୁଦ୍ର ପାଣିରେ ଗାଧେଇଲା ପରେ ଟିକେ ଦେହ ହାତ ବେଶୀ କୁଣ୍ଡେଇ ହୁଏ।
ଆଜ୍ଞା।
ଲୁଣି ପାଣି ବାଜିଲା ମାତ୍ରେ ସେ ନ ମତେ ଲାଗେ କି ଦେହ ହାତ ଟିକେ ବେଶୀ କୁଣ୍ଡେଇ ହୁଏ ତାପରେ ସମୁଦ୍ରରେ ଖାଲି ଲୁଣି ପାଣି ତ ନୁହେଁ ସେଥିରେ ବାଲି ଲାଗିକି ରହିଥାଏ ଆଉ ସମୁଦ୍ର ପାଣି ପୁରା ବିଶୁଦ୍ଧ ବୋଲି ଆମେ କହିପାରିବାନି କାହିଁକିନା ବି ବିଭିନ୍ନ ନଈର ମିଶ୍ରଣ ସମୁଦ୍ରରେ ଆସି ହଉଛି ଆଉ ସିଏ ଯୋଉ ଯୋଉ ଅଞ୍ଚଳ ଦେଇକି ଆସିଥିବେ ସେଇ ଅ ଅଞ୍ଚଳରେ ଯେତେ ସାହା ଯାହା ସବୁ ହଁ ଏବେ ତ ଆଉ ନଈରେ ଉଁ ମାନେ ନଈ କହିବାକୁ ଗଲେ ନ ସବୁ କିଛି ପକେଇ ଦଉଛନ୍ତି ନଈରେ ଅ ଯାହା ଅନାବଶ୍ୟକ ଆବର୍ଜନା। ଆଉ ସେଇ ପାଣିରେ ଯେତେବେଳେ ସମୁଦ୍ରରେ ଆସି ମିଶୁଛି ସମୁଦ୍ର ପାଣି ବି ପୁରା ବିଶୁଦ୍ଧ ନୁହେଁ।
ଆଜ୍ଞା ଦିଦି ପ୍ରାୟତଃ ଆପଣଙ୍କ ଘର ପୁରୀ ଠାରୁ କେତେ କିଲୋ ଦୂରରେ ରହିବ।
ଆମର ଘର ପୁରୀ। ଏଠାରୁ ଚାଳିଶ କିଲୋମିଟର ଦୂରରେ ହବ।
ଆଜ୍ଞା ପ୍ରାୟତଃ ଯେପରିକି ଆମର ଇକର ଲୋକମାନେ ଛତିଆ ଲୋକ ମାନେ ଯେ କରି ଯାଆନ୍ତି ଯେବେବି ପ୍ରାୟତଃ ବହୁ ମାତ୍ରାରେ ସେଠାକାର ଜାଗା କି ଆମର ମା ତା ମଟ ହେଉ। ଆ ମାତା ମଠ ବହୁତ ମାତ୍ରାରେ ବୁଲିବା ପାଇଁ ଯାଆନ୍ତି ସେଠାକାର ମା ତା ମଠର ସେପରି ବହୁତ ଜାଗା ବି ବହୁତ ଜାଗା ଅ ଅଛି ବୁଲିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ସେଠାକାରେ ଏ ଭଲ ଭଲ ଫଟୋ ବି ମଧ୍ୟ ଆସେ। ଆପଣଙ୍କୁ ମାତା ମଠଟା କେମିତି ମାତା ମଠ ଲାଗେ?
ମାତା ମଠ ମତେ ବହୁତ ଭଲ ଲାଗେ ମାତା ମଠରେ କଣ ନା କୃଷ୍ଣଙ୍କ ଯୋଉ ଯାହା ବି ସେ ଲୀଳା ଲୀଳା କରିଥିଲେ ଉଁ ବାଲ୍ୟ କାଳରେ ହଉ। ଆଃ ତାକୁ ଯୋଉ ଦ୍ଵାରା ଯୋଉ ଦର୍ଶ ଯାଇଛି କେମିତି? ଏ ମାନେ ବସୁଦେବ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି କୃଷ୍ ଙ୍କର ବାଲ୍ୟ ଲୀଳା ଯାହା ସବୁ ସେ ସବୁ ଜିନିଷ ଦେଖିବାକୁ ଭଲ ଲାଗେ ଆଉ
ଏ
ଓ ବହୁତ ଗୁଡ଼େ କହୁଛି ମୋ ଠି ମୋର ସଠିକ ଭାବରେ ତ ମନେ ପକେଇ ପାରୁନି କଣ କଣ ଅଛି ସେଇ ଜାଗାରେ? କିନ୍ତୁ ଉ ବୁଲିବାକୁ ଗଲେ ସେଇ ଜାଗା ଟା ଅତି ଉଁ ଇଏ ଆନନ୍ଦଦାୟୀ ପରିବେଶ ଲାଗିବ ଆପଣଙ୍କୁ। ତାପରେ ମନରେ ଗୋଟେ ଧାର୍ମିକ ମନୋଭାବ ବି ଆସିବ।
ଆଜ୍ଞା। ଆଉ ବନ୍ଧୁ ଆପଣଙ୍କର କେମିତି କଣ ଦେହପାବହୁତ ଭଲ ଅଛି। ଆପଣ ଆଜିର ରାତ୍ରି ଭୋଜନ କଣ କରିବେ? କି ମଧ୍ୟାହ୍ନ ଭୋଜନ ଯେପରି ଖରା ବେଳେ ଆପଣ କଣ ଖାଇଛନ୍ତି? ଏସବୁ ବିଷୟରେ ଆପଣ ଟିକେ ଜଣାଇବେ।
ଆ ରାତ୍ରି ଭୋଜନ ପାଇଁ ତ ଏବେ କିଛି ମୁଁ ଚିନ୍ତା କରିନି। କିନ୍ତୁ ତୁ ଉ ମଧ୍ୟହ୍ନ ଭୋଜନରେ